ହାଲୋ ହାଲୋ
ହାଲୋ
ହାଲୋ
କଣ କ ହାଲୋ।
ହଁଅଁ।
କଣ କରୁଚନ୍ତି?
ଏଇ ରୋଷେଇ କରିଥିଲି। ଆଉ ରୋଷେଇ, ତମର କଣ ରୋଷେଇ ସାରିଲାଣି କି?
ନାଇଁ ଆମର ବସିଛି ରୋଷେଇ ଚାଲିଛି।
ଓ ହ।
ଭାତ ହେଇସାରିଲାଣି, ଡାଲମା, ଡାଲମା ବଶି ଆଉ ଗୋଟେ କରିବି ମିକ୍ସି ତରକାରୀ ମାନେ ମିଶା ଗୋଳାକରି ସବୁ ପ୍ରକାର ସାରୁ, ଆଳୁ, କୁମ୍ଭଆଳୁ ଖଡ଼ା, ଅମ୍ବୁତଭଣ୍ଡା ଆ ପୋଇ, ଏମିତି ସବୁ ମିଶିକି ଗୋଟେ ତରକାରୀ କରିବି। ଆ ତାପରେ, ତାପରେ ଭଜା ଟିକେ କରିବି ଆଉ।
ହୁଁ ହୁଁ। ଆମର ରୋଷେଇ ବର୍ତ୍ତମାନ ବସେଇଛି। ଆମର ଭାତ ବସିଛି, ଡାଲି ଟିକେ ହବ, ଆଉ କଣ ଟିକେ ଭଜା ଭଜି କରିବି ଆଉ। ଆଉ ବେଶୀ କିଛି ଆଜି ରୋଷେଇ ନାହିଁ ବଢି ଟିକେ କରିବି। ଶାଗ ଟିକେ ଭାଜିବି, କେମିତି ଆଉ।
ତମ ଆଡେ ଏବେ ଚାଷ ବାସ କଣ କେମିତି ଚାଲିଛି, ନା ନାହିଁ କି ଚାଷ ନାହିଁ?
ହଁ ଆମର ଚାଷ ଚାଲିଛି। ଆମର ଏବେ ଉ ପୁରା ଖରା ଯେ ପ୍ରବଳ ଖରା ମାନେ ବର୍ଷା ନାହିଁ। ବିଲ ଚାଷ ଷ ହେଇଯାଇଛି। ଧାନ ବି ଆମର ପାଣିରେ ପଡ଼ିକି ସେରା ଗଜା ହେଇଛି। ଆ ଗଜା ହେଇକି ଆଜି କଣ ନା ସେଟା ଯାଉଛନ୍ତି ନେଇକି ସେଇ ଯୋଉ, ଟୁଲୁ ପମ୍ପ ପାଣି ନାହିଁ ବୋଲି ଟୁଲୁ ପମ୍ପ ନେଇକି ସେ ପାଣି ସେଠି କରିକି ସେ ଧାନ ତାକୁ ସବୁ ନେଇ ଗଜାରେ ସବୁ ସେ ବିଲରେ ସବୁ ପକେଇବେ। ବିଲରେ ପାକ ପକେଇକି ସେଇଟା ଗଜା ହେବେ, ହେଲେ ତାପରେ ରୁଆ ରୁଇ ହବ ଆଉ।
ଓହୋ। ଖାଲି ତମର ମୁଖ୍ୟ ସେଇ ଧାନ ଫସଲ ନା ଆଉ କଣ ଅଛି?
ନାଇଁ ବିରି, ମୁଗ, କୋଳଥ ଉଁ ଯୋଉ ସେଟା ହଉଛି ଇଏ, ସୋରିଷ
ଆ ହା।
ଏଇଡା ସବୁ ହଉଛି ଆମର। ଏବେ ଆମର କଣ ନା ଆମେ, ଅଳ୍ ଅଳ୍ପ ମାନେ ଅଳ୍ପ ପରି ମାଣରେ କରୁଛୁ। କାରଣ ପାଣିର କିଛି ଠିକ୍ ଠାକ ନାହିଁ ତ ଅଳ୍ପରେ କରିଛୁ। ହ ସେଟା ହେଲେ ତାପରେ ହେଲେ ଫୁଣି ଆଗକୁ ଅଧିକ କରିବୁ ବୋଲି ଭାବୁଛୁ ଆଉ।
ଓହୋ।
ହୁଁ।
ଆମ ଆଡେ ବହୁତୁ ହଉଛି ବିରି, ମୁଗ କୋଳଥ, ହରଣ, ଚୋରିଷ, ରାଶି, ସୂର୍ଯ୍ୟମୁଖୀ ପ୍ରାଏ ସବୁ ଫସଲ ଆମର ହଉଛି। ଆମର ହଉଚି ବୋହୁତ୍ ବୋହୁତ୍ ଲୋକ କରୁଛନ୍ତି। ସମସ୍ତେ ଲୋକ ଚାଷୀ ମାନେ ସମସ୍ତେ ବୋହୁତ୍ କରୁଛନ୍ତି। ତେଣୁ ସମସ୍ତେ ତାକୁ ବିକ୍ରି ବଟା ବି କରୁଛନ୍ତି। ନିଜ ଗୁଜୁରାଣ ମେଣ୍ଢଉ କରୁଚନ୍ତି। କିଛି ଘର ପାଇଁ ରଖୁଛନ୍ତି ଆଉ ଅବଶିଷ୍ଟ ବିକ୍ରି କରୁଛନ୍ତି। ଆଉ ସୂର୍ଯ୍ୟମୁଖୀ ଗୋଟେ ହଉଛି ସୂର୍ଯ୍ୟମୁଖୀ ଅଛି। ସେ ସୂର୍ଯ୍ୟମୁଖୀ ରୁ, ତେଲ ବାହାର କରି ତେଲ ପେଡେଇବା ପାଇଁ ବି ଆମର ଏଠି ସୁବିଧା ଅଛି ମେସିନ୍। ସେ ତେଲ ପେଡା ହୋଉଛି, ବିକ୍ରି ହୋଉଛି। ରାଶି ବି ବିକ୍ରି ହୁଏ ସେମିତି, ମାନେ ତେଲ ପେଡା ଖାଲି ସୁଖିଲା ରାଶି ବିକ୍ରି ହଉଛି। ଆଉ ତେଲ ଯୋଉମାନଙ୍କର ବୋହୁତ୍ ଅଧିକ ସେମାନେ ତେଲ ବି ପେଡଉଛନ୍ତି। ତେଲ ବି ବିକ୍ରି କରୁଛନ୍ତି। ସୋରିଷ ଆଉ ସୋରିଷ ବି ମାନ ଶୁଖିଲା ବିକେ, ସୋରିଷ ଆବଶ୍ୟ କମ୍ ହୋଉଛି। କିନ୍ତୁ ବିକ୍ରି କାହିଁକିନା ବିକ୍ରି ଘର ପାଇଁ ରଖି ଅଳ୍ପ କିଛି ବିକ୍ରି କରୁଛନ୍ତି ଆଉ। ଓ ଏପଟେ ପାଣିର ସୁବିଧା ଆମର ଭଲ ଅଛି। ତେଣୁ ଭଲ ଭାବେ ଚାଷ ଚାଷ ହଉଛି। ହଁ ଆଉ ଲୋକମାନଙ୍କର ବି ବହୁତ, ସେଇ ଏଇଥିରୁ ବି ଭଲ ଦି ପଇସା ଚାଷୀ ମାନେ ଆମର ପାଉଛୁ। ଆଉ ତାପରେ ଏବେ ହବ ଧାନ ଫସଲ। ଧାନ ଫସଲ ରେ ତଳି ଟା ଆମର ପକା ଯାଉଛି, ପକା ସରିଗଲାଣି। ଆଉ ଚା ଖରା ତ ହଉଛି ବର୍ଷା ନାହିଁ। ଦେଖିବା ବର୍ଷା ହେଲେ ପାଣି ଲାଗିଲେ ଯାଇକି ଧାନ ରୁଆ ହବ। ହ ସଲର।
ଆମର ଏପଟେ ବାଦାମ ବି ଲଗା ହଉଛି, ଆମର ଏପଟେ ମାନେ ଯୋଉ ବିଲ ଗୁଡା ବହୁତ ମ ମାନେ ଏକର ଏକର ବିଲ ବାଦାମ ବି ଏଠି ଲଗା ହଉଛି। ଏଟା ଆରମ୍ଭ ହେଇଛି ବାଦାମ ଲଗା।
ହୁଁ।
ବାଦାମ ଲଗା ହେଇକି, ଧାଡି ଧାଡି ହେଇକି କି ବିଲ ତ ଧାନ ବିଲରେ ଯାହା ହଉଛି କିନ୍ତୁ ବାଦାମ ବିଲ ଗୁଡେ ଅଛି। ବାଦାମ ବିଲରେ ବାଦାମ ବି ଲଗା ହଉଛି। ବାଦାମ ଲଗା ହେଇକି ସିରା ଆଉ ମାନେ ଅମଳ ହୁଏ ଭଲ। ବାଦାମ ଟା ଭଲ ଅମଳ ହୁଏ। ତେଣୁ ବିକ୍ରି ବଟା ବି ଭଲ ହୁଏ ଆମେ ଏଠି ବିକ୍ରି କରୁ। ବାଦାମ ଲୋକ ବି ନିଅନ୍ତି। ବିକ୍ରି କରୁ ତେଣୁ ବାଦାମ ଆମର ଏଇଠି ଭଲ ଚାଷ ହୁଏ।
ଆଉ ତମର ବାଦାମ ର କଣ ତେଲ ବାହାର କରନି କି?
ତେଲ କରୁ ହଁ ହଁ ତେଲ କରୁ, ବିକ୍ରି ହେଇଯାଏ, ଆଉ ଅବଶିଷ୍ଟାନସ ଯାହା ବଳେ ଆମେ ତେଲ କରିଦଉ।
ହଉ ତେଲ ଏ ବର୍ଷା ଆମକୁ ଦବ, ତମେ ଆଡେ ଆଉ ଲୋକ କରୁଥିବେ ନା।
ହୁଁ।
ଆମକୁ ତେଲ ତମ ପଟୁ ତମର ଯଦି ନଥିବ ତମ ସାହି ପଡିଶା ଆଉ କିଏ ଅଧିକ କରୁଥିବ ତାଙ୍କଠୁ ତାଙ୍କଠୁ ଆମକୁ ବାଦାମ ତେଲ ଦେବ ପାଞ୍ଚ ଦଶ କେ ଜି। ମୋର ଛଣା ଛୁଣି କରି ଖାଇବା ପାଇଁ, ଆଉ ଆଉ କଣ କରୁଛ?
ଆଉ ଏମିତି ଆ ତମର ସେ ଯୋଉ ବାଇଗଣ ହେରିକା ଲଗେଇଛ ନା ନାଇଁ?
ହଁ ବାଡ ରେ, ବାଡ଼ି ରେ ଲଗା ହେଇଛି ବାଇଗଣ ଲଙ୍କା, ବାଇଗଣ ଭେଣ୍ଡି। ଆଉ ଓ ହଉଛି ଝୁଡଙ୍ଗ ଆ ପାଣି କଖାରୁ ବୋଇତାଳୁ, ଲାଉ। ହଁ ମାନେ ସବୁ ସବୁଥିରୁ କିଛି କିଛି ଲାଗିଛି ଆଉ ଗୋଟେ ଛଚିନ୍ଦ୍ରା। ଆ ସବୁଥିରୁ ମାନେ ଗାଁ ମାନେ ରୋଷେଇ ଆମ ନିଜ ପାଇଁ ବିକ୍ରିବଟା ପାଇଁ ଯଦି ହଉନି। ଏ ଖାଲି ଘର ପାଇଁ କିଛି କିଛି କରିକି ସେଇଥିରୁ ମାନେ ବେଶୀ ଆମ ପରିବା ସାରଦିଆ ଆ ପରିବା ଆମେ ଖା ବେଶୀ ଖାଉନୁ, ବେଶୀ ବାଡିରେ କରିକିରି ଖାଉଛୁ ଆଉ।
ହୁଁ।
ଓ ତମ ଆଡେ ଅଛି ନା ନାଇଁ ବାଡି ଫସଲ?
ହଁ ଆମର ଅଛି ଏଠି ଆମର ସବୁ ଲାଗିଛି। ଆମର କଖାରୁ ଲାଗିଛି ପାଣି କଖାରୁ ଲାଗିଛି। ଏ କଲରା ଲାଗିଛି। ଆମେ ତ ଏବେ ମନ୍ଦା ଖୋଳିକି ଉ ପ୍ରତ୍ୟେକ ଜିନିଷ ଲଗେଇଛୁ, କଲରା ଆଉ ହଉଛି ଉ ଭେଣ୍ଡି। ବାଇଗଣ, ଲଙ୍କା ଆଉ ସେଟା ଗୋଟେ ସିମ ଶିମ ଶିମ୍ୱ ସେଟା ଗୋଟେ ଲଗା ହେଇଛି ଆ ପୋଇ ପ୍ରତ୍ୟେକ ପରିବା ଲାଗିଛି ସେଇ ବାଡ଼ିରୁ ଆଣିକି ଆମେ ଖାଉଛୁ, ବିକ୍ରି ବି କରୁଛୁ। ଲୋକ ବି ଆସ ଆସିକି ନଉଛନ୍ତି, ଭଲ ବିକ୍ରି ବି ଏଠି ଅଳ୍ପେ ବହୁତ କିଛି ବିକ୍ରି ହଉଛି। ଆଉ ଆମର ଉ ଗୁଜୁରାଣ ମେଣ୍ଟି ଯାଉଛି। ଡେଲି ଆମେ ସକାଳୁ ଉଠିଲେ ପନିପରିବା ତୋଳୁଛୁ।
ହୁଁ ତାପରେ ସେଇ ଯାହା ଆସିଲେ ଲୋକ ଆସିଲେ ଯାହା ସେଥିରୁ ଅଧେ ଅଧେ ଦେବି। ବିକ୍ରି ଯାହା ଯେମିତି ହଉଛି।
ଯେତିକିରେ
ସେ ଯ ଅଛି ଆଉ। ଗୁଜୁରାଣ ମେଣ୍ଟି ଯାଉଛି। ହଉ, ତମର ଆଉ କଣ କେମିତି କୁହ?
ଆମର ଆମର ପିଲାମାନେ ପୁଅ ଝିଅ ଦିଟା, ତାଙ୍କୁ ବାହାଘର କରିଦେଇଛି ଝିଅ ଟାକୁ। ଆଉ ବାକି ପୁଅଟି, ପୁଅଟି ଅଛି ଆଉ ପାଠ ସାାଠ ପଢିକି ଘରେ ବସିଛି। କିଛି କରିନି, ଯାଉ ଏ ଆମର ତ ଚାଷୀ ମନ୍ଦି ଲୋକ। ଚାଷବାସ କିଛି ନହେଲେ, ଚାଷବାସ କରିବ ନହେଲେ, କୌଣସି ବି ଜବ୍ କେଉଁଠି ମିଳେ? ଏ କମ୍ପାନୀ ଫମ୍ପାନୀରେ କୋଉଠି ରହିବା ପାଇଁ ଚେଷ୍ଟା କରୁଛି, ଦେଖାଯାଉ କଣ ହଉଛି?
ହୁଁ ଉଁ।
ତମର ଛୁଆ ମାନେ କେତେ ଜଣ?
ଆମର ବି ସେ ଦି ଜଣ ପୁଅଟିଏ ଝିଅଟିଏ।
ହୁ।
ପୁଅଟିଏ ଏ ଯେଉଁ ଅଛି ଯା ହେଥା କି କଣ୍ଟ୍ରାକ୍ଟ ଅଣ୍ଡରରେ ରେଲୱେରେ।
ହୁଁ।
ଏମିତି ଅଳ୍ପ ବହୁତ ପଇସା କଣ ପାଉଛି ବାର ତେର ହଜାର ଟଙ୍କା କଣ ପାଉଛି। ଆଉ ଆମେ ବି ଖୋଜୁଛୁ ଭଲ ମାନେ କୋଉଠି ଆମେ କହୁଛୁ ଏଇଟା କନ୍ତ୍ରେକ୍ଟ୍ରି ଅନ୍ଦର ରେ ହବ ନହବ ସେଇଟା ବି ଠିକ୍ ଠିକଣା ନାହିଁ। ତେଣୁ ଏ ବି ପାଠ ସାଠ ପଢିଛି। ପାଠ ସାଠ ପଢ଼ିଚି, ଆମେ କହିଲୁ କୋଉ ଅ ଅଲଗା ଜାଗାରେ ଦେଖେ କୋଉଠି ଇଁ ଜବ। ଅ ଯେ ହେଇପାରୁନି ତ କୋଉଠି ଯେତେ ଇଣ୍ଟରଭ୍ୟୁ ଫିଣ୍ଟରୁ କିଛି ଦଉଛ ଛି କାହିଁ କିିଛି କୋଉଠି ହଉନି, ସେଠି ରହିଛି, ତେଣୁ ଯଦି ଏ ଭବିଷ୍ୟତରେ କଣ କେମିତି ହବ, ଯଦି ଦରମା ପତ୍ର ବଢିବ କି ଉୁଁ ପରମାେନେଟ ହବ କି କଣ, କେମିତି ହବ ସେଥିପାଇଁ ଏ ରହିଛି ଗୋଟେ ଆଶା ବାନ୍ଧିକି ଆଉ।
ଆଉ ପୁଅ ବାହାଘର କଲଣି?
ନାଇଁ ପୁଅ ବାହାଘର ହେଇନି। ପୁଅକୁ ଝିଅ ଖୋଜା ଚାଲିଛି। ଝିଅ ତ ସ କୋଉଠି ମିଳୁନି। ବହୁତ ଆଡେ ପ୍ରସ୍ତାବ ଚାଲିଛି ହେଲେ କୋଉଠି ଝିଅ ମିଳୁନି। ଝିଅମାନେ ଆମେ ବହୁତ ଜାଗାରେ ପ୍ରସ୍ତାବ ପକେଇ ସାରିଲୁଣି। କିନ୍ତୁ ଝିଅ କୋଉଠି ମିଳୁନି ଦେଖିବା ଆମେ ଦି ତିନି ଜଣ ମଧ୍ୟସ୍ଥିକି କହିଛୁ। ଟିକେ ସେମାନେ ବୁଝି ବୁଝା କିି କଣ କେମିତି କହିବେ ଦେଖିବା ଆଉ ଦି ବର୍ଷ ଚ ଗଲେ ଦେଖିବା କରିବୁ ଆଉ। ଝିଅ ମିଳିଲେ ସିନା କରିବୁ ବାହାଘର।
ଆଉ ତମ ହଁ ଆମର ତ ପୁଅ ଛୋଟ ଅଛି ଏନେ ବାହାହବ ଘର ହବା ପାଇଁ ଆହୁରି ଚାରି ପାଞ୍ଚ ଚାରି ପାଞ୍ଚ ବର୍ଷ ଲାଗିବ। ତେଣୁ ଆଜିଠୁ ଆମେ ଭାବ ଯେ କୋଉଠି ଗୋଟେ ଝିଅ ଟେ ଠିକ କରିିକି ରଖନ୍ତି ଯେ କୋଉଠି ଆଉ ଆଜିିକାଲି ମିଳୁଛନ୍ତି ଯେ କଣ କରିବୁ। କିଛି ମିଳୁନାହାନ୍ତି ଯେହେତୁ ଆଉ ଓ ଦେଖିଆ ଚେଷ୍ଟା କରିବୁ ଆଉ ତମ ଆଡେ ଯଦି ଅଛି ଗୋଟେ ଦେଖୁନା।
ଆମେ ତ ପାଉନୁ ଝିଅଟିଏ। ଆମେ ବି ଏମିତି ଖୋଜୁଛୁ ଆଉ ଖୋଜିଲେ ଯଦି ମିଳିଲା ଆଁ କହିିବୁ ଆଉ ଯଦି ଝିଅ ତ କାହାର ମିଳୁନି କାହାକୁ ଝିଅ ମାନେ ତ ଉ ଖୋଜିବା ବଡ ମୁସ୍କୁଲି ହେଇ ପଡୁଛି। ତେଣୁ ଆମେ ତୁ ଦେଖିବା କଣ କେମିତି ହେଉଛି ଯଦି ମିଳିଲା ମୁଁ କହିବି ଆଉ।
ହୁଁ ଗୋଟେ ଭଲ ଝିଅଟେ ଶିକ୍ଷିତ ଝିଅଟେ ଦେଖ। ଦେଖିଆ ଯଦି ହବ ପାଠଶାଠ ପଢ଼ୁ ପଢୁଥିବ ଆମର ତ ପୁଅ ଛୋଟ ନା ପାଠଶାଠ ପଢ଼ୁଥିବ ଗୋଟେ ଠିକ ଠାକ୍ କରି ରଖିବା ଆଉ। ହୋଉ ମୁଁ ଟିକେ ପରେ କହୁଛି। କରୁଛି।
ହୋଉ।